ହଲୋ ହଁ ହଲୋ ହଁ
ଏ ଦି ଦିନ ହଲିଡେ ଅଛି।
ହଁ।
ମେ ରଜ ପାଇଁ ଛୁଟି ହବ ଅନୁଷ୍ଠାନଟା।
ଆଚ୍ଛା ଆଚ୍ଛା ଆଛା କେବେ କେବେ କି ରଜ?
ହଁ କାଲି, ପରଦିନ ତା ପରଦିନ।
ଉୁଁ ହୁଁ ହୁଁ ସାର୍ କହିକି ଯାଇଛନ୍ତି?
ସାର୍ କହିକି ଗଲେବା।
ହଁ ସେଇ ହିସାବରେ ବନ୍ଦ ବାନ୍ଦ କରିକି ରହିବ କି କଣ? ପିଲା ତ ଆସିବେ କହିିବେ ହେଲା
ନାଇଁ ଇ ତାଲା ଖୋଲିବେନି।
ଓହୋ।
ଆସିଲେ ବି ତାହେଲେ ଖୋଲିବେନି ସାର୍ ମନା କରୁଛନ୍ତି ନା।
ପିଲାଙ୍କୁ କହିଛନ୍ତି ତ ସାର୍?
ହଁ ଆସିକି ଆଜି ଅଫିସ ରେ କହିକି ଗଲେ ନା ଉପରେ।
ଓ ହଁ ହଁ।
ହୁଁ ମତେ ବି କହିଲେ ପିଲାଙ୍କୁ ମନା କରିଦବ ହୁଁ ହୁଁ।
ଓହୋ ହୁଁ ହୁଁ।
ଇଏ କାଲି ଦାଦା ଫୋନ କରିଥିଲା ହେଲା
ହଁ ହଁ।
କହୁଥିଲେ ସେ ହଁ ହଁ ଚଳିବ ଚଳିବ ଚଳ
ହଁ
ଯେଉଟା ଅଲ୍ ଓଡ଼ିଶା ଆ ୟୁ ପି ଏସ୍ସି କୋଚିଂ ଅଛି ସେଇ
ଆ ତାକୁଉ-ଉ-ଉ ଏ ଯୋଉ ବାହାରିଛି ଆଧଲ କର ବୋଲି କହୁ
ହଁ ଯେ ଭୁବନେଶ୍ୱର୍ ତ।
ହଁ -ହଁ ଅଠେଇଶି ତାରିଖ ଯିବ ଏକ୍ଜାମ୍ ଦବ ଆଉ ସେଟ୍ କରିବ ବୋଲି।
ଉୁଁ -ହୁଁ -ହୁଁ। ହୁଁ- ହୁଁ- ହୁ ହୁଁ।
ଆଉ ସେମାନେ କେମିତି କଣ କରୁଛନ୍ତି ତ ଆମେ ଜାଣିନେ।
ହୁଁ।
ତ ସେଇ ହିସାବରେ ଏ-ଏ
ମାନେ ଏଇ ଉପରେ ହିଁ କରୁଥିବେ ଶିଷାଟାଉ ଆଉ।
କୋଉ କଣ୍ଟେଣ୍ଟ୍ କୁ ବସ୍ କର ପାରୁଛନ୍ତି କଣ ଆଜି ପର୍ଯ୍ୟନ୍ତ ଗୋଟେ ପିଲା ପାଇନାହାନ୍ତି, ଏତେ ବର୍ଷ ହେଲାଣି ତାଙ୍କର।
ପାଇନାହାନ୍ତି।
ନା।
ପିଲା ତ କୋଚିଙ୍ଗ୍ କରୁଛନ୍ତି ସେଠି।
କରୁଛନ୍ତି ଯେ ସେଇଟା ସୁବିଧା କଣ ହୋଉଛି ରହିବା ଖାଇବା ମିଳିଯାଉଛି।
ହଁ।
କିନ୍ତୁ ପିଲା ଗୋଟେ ପାଇନାହାନ୍ତି ଆଜି।
ପାଇନାହାନ୍ତି କେମିତି ଆଉ କେମ୍ ତି କରୁଛନ୍ତି, କରୁଛନ୍ତି ପୁରା ସେ ପିଲା।
ପାଇନାହାନ୍ତିରେ ପେପର୍ ରେ ବାହାରିଥିଲା ଦେଖିନୁ କି।
ନା -ନା ମୁଁ ଦେଖିନି ମାନେ କଣ ଖାଲି ଅଛି ଏପର୍ଯ୍ୟନ୍ତ?
ଆରେ ପାଇଛନ୍ତି ପିଲା ପଢୁଛନ୍ତି ଯେ ସିକର କରୁନାହାନ୍ତି ଜବ୍।
ମାନେ ବୁଝିପାରିଲିନି।
ଆରେ ପିଲା ସେଟା ବୋହୁତ୍ ବର୍ଷ ହେଲାଣି ଚାଲିଲାଣି ନା
ହଁ -ହଁ।
କିନ୍ତୁ ପିଲା କିଏ ଉପକୃତ ହେଇନାହାନ୍ତି, ଚାକିରିରେ କୃତିତ୍ବ ହେଇନାହାନ୍ତି।
ଓ ସେଇଥିରୁ ପିଲା।
ହଁ।
ଓ ହଁ -ହଁ। ସେଟା କଣ ଅଫଲାଇ କ୍ଲାଶେଷ୍ ନୋଉଛନ୍ତି କି?
ପଚାରିବା ଟିକେ ଦେଖିଆ, ଆଉ ଗୋଟେ ପଚାରିବା।
ଇଏ ସେ ବିକି ଭାଇ କେମିତି କରୁଛନ୍ତି କେଜାଣି।
ଆଉ ଭଲ ହେଇ ନ ହେଇଥିବ ମୁଁ ଆଉ ପଚାର୍ ନି ତାଙ୍କୁ।
ହୁଁ। ଏ ଆଣ୍ଟି କୋଉଠି କରୁଚନ୍ତି, ବିଜ୍ ନେସ୍?
କଳିଙ୍ଗ।
ସମ ଆଏସ୍ ଆଉ ଗୋଟେ ଆଉ ଗୋଟେ କଣ ଗୋଟେ ଆଏସ୍ ଅଛି?
କଣ?
ଲୁଚୁବୁ କୁ ପଚାରିଲେ ହବ କେମିତି ପଡୁଥିଲା ବୋଲିଁ। ଲୁଚୁ ମାଙ୍କୁ ପଚାରିଲେ ହବ କେମିତି କଣ କରୁଥିଲେ ମାନେ କହିକି।
ମୁଁ ଟିକେ ନିଜ ନଜରରେ ଆଗ ଠିଆ ହେଇ ନିଜେ କରିଥିବା ଷ୍ଟ୍ରାଟେଜିରେ ଆଗ ଠିଆ ହେଛି।
ହୁଁ।
ତାପରେ ଦେଖିବା ଆଉ ଏ କୋ୍ସଚ ଯଉ ଆସଚି ପୁରା ଥ୍ରି ସିଷ୍ଟି ଆନାଲିସିସ୍ କର
ହୁଁ ହୁଁ ହୁଁ।
ନଲେ କାମ ଦବ।
କରିଲା ପରେ ବୋତେ ଟିଏ ହାଁ।
ଉଁ।
କଣ କହିଲ?
କଣ କହିଲ କକଲା ପରେ?
କଲା ପରେ ମତେ ଟିକେ ଇ ହେଲ୍ପ କରିବ ଆନାଲିସିସ୍ କରିଆରେ।
ହ। ମୁଁ ଜାଣିପାରୁଥିଲି ମୁଁ ଯେତିକ କସେପ୍ଟ ଜାଣିଛି ମତେ କୋସଚିନ ଦେଲେ ମୁଁ କରିଦେବି ଇଜିଲି। କିନ୍ତୁ
ହଁ।
ମୁଁ ତ ସବୁ କନସେପ୍ଟ ଜାଣିନି ଯେ ଇଜିଲି କରିଦେବି।
ହୁଁ ହୁଁ ହୁଁ।
ମୋର
ପଡ଼ିଚି ପନ୍ଦରଟା ପଡିଲେ ମୁଁ ବାରଟା କରିଦେବି। ମାନେ ସାଫା କରିଦଉ ଭୁଲ ହବନି। କିନ୍ତୁ ସବୁ ଯାକ ସବଜେକ୍ଟ କର୍ଦେବି ବଲି ଆଗା ଆଉ।
ହୁଁ ଇକୋନମିକ୍ସ ତ ଛୁଇଁନି କରୁଚି ଇକୋନୋମିକ।
ହଉନି ହେଲା ଯୋଗ୍ରଫି ମ ଯେତିକି କନସେପ୍ ମୁଁ ଜାଣିଛି ମୋର ଏମିତି ତ ଯେତିକି ପଢଥିଲା ମୋ ଜୋଗ୍ରାଫି ପଲି ବୋଲି ଅଠେଇଶଟା ଠିକ୍ କରିଛି।
ଉଁ ହୁଁ ହୁଁ।
ଆଉ କାଇଁ ମତେ କୋଉ ସବଜେକ୍ଟ
ମତେ
ନାହିଁ ସେ ତ ଆସିଲାନି ଆଉ, ଆଉ ସେ ଯୋଉ ପ୍ରକାର
ପକଉଛି। ହାଁ କଣ? ହିଷ୍ଟି ଏତେ ଡେପରେ ପକଉଛି ଯେ ମୁଁ ଉପରେ ଉପରେ ପଢି ହେ ଗଲା ଭଳିଆ ଯାଇଥିଲି ନା ଭାରି ଅସୁବିଧା ହେଇଗଲା।
ଦେଖ ଗୋଟେ କେତେ କନସେପ୍ଟ ସେ ପକେଇନି। ଯୋଉ ଯାଣିଛି ସେ ଯେ ପିଲା ପାଠ ପଢୁଛନ୍ତି ବୋଲି।
ହୁଁ।
ହଆ ସେ ଜାଣିଚି ପିଲା
ମୁଁ ବେଳେବେଳେ କନଫ୍ୟୁଜ୍ ହଉଛି କି ନିଜେ ପଢ଼ି
ଆଁ କଣ କଇଲ?
ହୁଁ। ମୁଁ ବେଳେବେଳେ କନଫ୍ୟୁଜ ଅଛି କି ନିଜେ ନିଜେ ପଢିବି ନା ସେ ଯୋଉ ଟିଚର ମାନେ ଭିଜନରେ ଯେମତି କହୁଛନ୍ତି ଏଇଟା ଏଇଟା ମାନେ ଯୋଉ କ୍ଳସେସ କରୁଛନ୍ତି ସେ କ୍ଲାସ୍ ଗୁଡାକ ଆଟେଣ୍ଡ କରିବି ଏମିତି ଜାଣିପାରୁନି।
ହୁଁ। କୋଶ୍ଚିନ୍ ପଡ଼ିଥିଲା କି?
ମେଫିଙ୍ଗ ରୁ ନାଇ ତ।
ନାଇଁ ପ୍ୟାଟ୍ରନ ପୁରା ଅଲଗା ହେଇଗଲାରେ। ମ୍ୟାଫିଙ୍ଗ ର ଗୋଟେ ବି କୋଶ୍ଚିନ୍ ପଡିନି। ମାନେ ପେଟ୍ ଖାଲି ଗୋଟେ ପଡିଥିଲା ରିଗର୍ ସିଷ୍ଟମ୍ ର ସେଟା ତ ଆଉ ଯୋଉ ନଦୀ ଆନ୍ଧ୍ରା ଦେଇଯିବ ବୋଲି ଯୋଉ ଆଉ ଚାନ୍ସ କଥା ହବ।
ହଁ ହଁ ନାଇଁ ନାଇଁ ନାଇଁ ଆଉ ଗୋଟେ ପଡିଥିଲା ଅଂଶୁପା ଲେକ୍ ଆଉ ସେ କଣ ସେଟା ଆମର ହଁ ପଡିଥିଲା ପଡିଥିଲା ହୁଁ। ମୁଁ ଥ୍ରୀ ଠିକ୍ ବୋଲି ମାରଦେଇଛି।
ଦୁଇ ତିନିଟା ଦୁଇ ତିିନିଟା ଆଗେ
ଦି ହଁ ତିନିଟା ନା ଚାରିଟା ର ପଡିଥିଲା ମୁଁ ତିନିଟା ଠିକ୍ ବୋଲି ମାରିଛି ସେଇଟା ଦିଟା ଠିକ୍ ହବ। ହ
ଆଉ ଇଣ୍ଡିଆ ରିଭର ସିଷ୍ଟମ ର କାଇଁଟ୍ରିବ୍ୟୁଟର ନାଇଁ ଡିଷ୍ଟ୍ରିବ୍ୟୁଟର ନାଇଁ। କୋଉ ରାଜ୍ୟ ଦେଇ ଫ୍ଲୋ କରୁଛି ନାଇଁ କିଛି ନାଇଁ ଏଗୁଡା ସବୁ ଜାଣିଗଲେଣି ନା ନାଇଁ କି।
ହଁ ସେଇଗୁଡ଼ା ଆଉ ପକୋଉନି। ଏବେ ଦେଖ ସେ ଅଂଶୁପା ଲେକ୍ ର ଜାଣିଚେ ଆମେ କଟକ ଦେଇକି ଯାଉଚି ବୋଲି ଜାଣିଚେ। କିନ୍ତୁ ସେ ଗୋଟେ ଲେଖିଥିଲା କଣ ମହାରଦୀ ଡେଲଟାରେ ପ୍ରେଜେକ୍ଟ ଅଛି ବୋଲି ଲେଖିଥିଲା। ସେଇଟା ମୁଁ ଜାଣିନଥିଲି ସେ କୋଉଠି ପ୍ରେଜେଣ୍ଟ ଅଛି କଣ? ସେଇଟା ହବନି। ଆଉ ଗୋଟେ ଆଉ ଗୋଟେ ଲେଖିଥିଲା କି ଗୋଟେ ଲେକ୍ ସେଟା ଲିଥ ଲିଥର ଜିଓଗ୍ରାଫି ପଢ଼ ଜିଓ ମର୍ଫୋଲଜି ପ୍ରେଜେଣ୍ଟ ଅଛି ନା ଏମିତି କଣ ଗୋ ଲେଖିଥିଲା। ସେଇଟା ଜଣା ନାଇଁ, ହଁ ସେଟା ସେ କଣ ସାରା ସାର ଲାଇକ ନା ସାର ଲେକ୍ କଣ ସେଟା, ସେଇଟା ପୁରୀରେ ଅଛି ବୋଲି ଖାଲି ଜାଣିଚି। ହଁ ସେଟା ହଁ ଯେ ସେ ସେଟା ଲିଥର ନା କଣ ଇଏରେ ଜିଓ ମର୍ଫୋଲୋଜି ରେ ପ୍ରେଜେଣ୍ଟ ହୋଉଛି ସେଟା ଜାଣିଥିଲା କି?
ସେଟା ଛାଡ୍ ଦେଲି ନା ମୁଁ କୋଶ୍ଚିନ୍।
ଓ ହୋ, ସେଇଟା ଲେଖା ହେଇଥିଲା ପ୍ରେଜେଣ୍ଟ ଅଛି ବୋଲି ତାର ଆନ୍ସର ହବ ସେଟା ଭୁଲ ଅଛି ବୋଲିକା।
ଚାଟ୍ ଜିପିଟିକୁ
ଭାଇ ଟେପ୍ ଭାଙ୍ଗିଦବ କି? ହଁ ଠିକ୍ ଅଛି।
କୋରୋନା ହାଲୋ ହ୍ୟାଲୋ। ହ୍ୟାଲୋ କଣ ହେଲା? ଦେଖିବା।
ବେଳେବେଳେ ମୁଁ ଭାବୁଛି ଏଇଟା ପଢିବି ନା ନାଇଁ ଜାଣିପାରୁନି।
କୋଉଟା?
ଏଇଟା ମୋର ସେତିକି ଷ୍ଟାଣ୍ଡାର୍ଡ ନାଇଁ ଜାଣି ପାରୁନୁ ଆମେ।
ନାଇଁ ଟିକେ ଅଧିକ ଲିପ୍ତ ରହିବାକୁ ପଡିବ ଯାହା ଲାଗିଲାଣି। ଦିନମାନ ଆଗେ ବହି ପକ ଧରିି ଅବଶ୍ୟ।
ସେ ଗଣିତ ମ୍ୟାଡାମ୍ କହୁଥିଲେ ପୁଣି ବାବାଙ୍କୁ ମଁ ସୂର୍ଯ୍ୟ କିରଣ ଦେ
ହୁଁ।
ବସିଛି ଛଅ ମାସ। ଯାହା ତ ଆଗରୁ ପଢୁଥିଲି ସେ ତାପରେ ସେ ଛଅ ମାସ ଯାଇଛି। ହଁ, ସୂର୍ଯ୍ୟକିରଣ ଦେଖିଲିନି ମତେ କହିଲା।
ହଁ।